ହଁ କଣ କରୁଥିଲେ?
ଏଇ ବର୍ଷା ପକଉଛି ତ ବସିଛୁ ଆଉ କଣ କରିବୁ।
ଆମ ଆଡ଼େ ବି ସେ ବର୍ଷା ହେଉଛି ତ ମୁଁ କହିଲି ବସି ବସି କେତେ ବୋର ହେବି। ତ କଲ୍ ଲଗେଇଦେଲି କଥା ହେବା ପାଇଁ ଆଉ। ଆପଣ ଫ୍ରି ଅଛନ୍ତି ତ ଏବେ କଥା ହେବା ପାଇଁ? ହ ହଁ। ଆଉ କଣ ଖିଆଫିଆ ସରିଲାଣି?
ହଁ ଖିଆ ପିଆ ସରିଲାଣି। ଆପଣଙ୍କର?
ନାଇଁ ସକାଳେ ଖାଇଥିଲୁ। ତାପରେ ଏଇନେ ଖାଇନୁ ଖାଇବୁ ଆଉ।
ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଭଲ।
ଆଛା। ଏବେ ଆପଣ କଣ କରୁଛନ୍ତି ମାନେ ପାଠ ପଢା ନା ଘରେ ଆଛନ୍ତି?
ନାଇଁ ପାଠ ତ ପଢ଼ୁଛି ପାଠ ପଢ଼ିବା ସହିତ ଘରେ ବି ଅଛି କାହିଁକି ନା କଲେଜ ଯାଉନି।
ଆଚ୍ଛା। ଆଉ ଆପଣଙ୍କ ଗାଁ କେମିତି କଣ ଆପଣଙ୍କ ଗାଁ ବିଷୟରେ କିଛି କୁହନ୍ତୁ?
ଆମ ଗାଁ ମାନେ ଏତେ ବି ଟାଉନ ଭଳିଆ ନୁହଁ ନର୍ମାଲି କି କିନ୍ତୁ ଆଗରୁ ଆମ ଗାଁ ଯେତେବେଳେ ଥିଲା ବୋହୁତ୍ ମାନେ ହୁଁ ମଫ୍ ସୁଲ୍ ଭଳିଆ ଥିଲା କିନ୍ତୁ ଏବେ ଟିକେ ଆମ ଗାଁ ଟାଉନ ଭଳିଆ ହେଲାଣି ଅଧିକ ଦୋକାନ ପତ୍ର ବି ହେଲାଣି। ଆଉ ଆମ ଗାଁଠୁ ଛଅ କିଲୋମିଟର ଦୂରରେ ପୁରା ଆମ କହିବାକୁ ଗଲେ ମେନ୍ ବଜାର ଭଳିଆ ତ ସେଇଠି ଆମେ ସବୁ ଯାଉ ଯେମିତିକି ହଁ ଯେକୌଣସି ପୂଜା ପର୍ବ ରଜ ହଁ ଦୀପାବଳି ହୋଲି ଇଏ ସେ ଯେକୌଣସି ବି ଅଷ୍ଟମୀ ପାଇଁ ହେଇଗଲା ଡ୍ରେସ୍ ଆଣିବା ପାଇଁ ଆମେ ସେଇଠିକି ହିଁ ଯାଉ। ସେଇଠୁ ଆମେ ସବୁ ଜିନିଷ ଆଣୁ ମିଠା ଆଉ ଅଧିକାଂଶ ଜିନିଷ କି ଆମ ଗାଁର ଅଧିକାଂଶ ଲୋକ ତ ଯାଇକି ସେଇଠୁ ବି ଆଣନ୍ତି ଆମ ଗାଁରେ ଏତେ ବି ଜିନିଷ କିଛି ମିଳେନି।
ତ ସେଥିପାଇଁ ଗାଁ ରେ ଏତେ ମାର୍କେଟ୍ ହେଇନି ଆଉ ଗାଁ ପାଖରେ ମାର୍କେଟ୍ ଯେହେତୁ।
ହଁ ସେଇଥି ପାଇଁ ଆମ ଗାଁରେ ମାର୍କେଟ ନାହିଁ ଆଉ। ଏବେ କିନ୍ତୁ ଧୀରେ ଧୀରେ ହେଲାଣି ଆଉ।
ହଁ ଧୀରେ ଧୀରେ ଆଗକୁ ବି ହେଇଯିବ।
ହେଇଯିବ ହଁ।
କରଣ ଏବେ ଆଉ କେହି ବି ଏତେ ଗାଉଁଲି ଗାଁ ରେ ଏମିତି ପ୍ରାୟ ଗାଁରେ ବି ଏତେ ଆମେ ପାଇବାନି ଯେ ନାଇଁ ଗାଉଁଲି ଭଳିଆ କେ ସବୁଆଡେ ମାର୍କେଟ। ହେଇଗଲାଣି ଯେହେତୁ ଆଗକୁ ବି ଆମର ହେଇଯାଇପାରେ। ବୋହୁତ ମାଲୁର
ହୁଁ ହୁଁ ଏଇ
ଯାହାହେଲେ ବି ଆପଣ ଜାଣିବାରେ ଆଗରୁ କେମିତି ଥିବ ଗାଁ ଏବେବି ହୁଁ ପ୍ରାୟ ଚେଞ୍ଜ ହବଣି ତାର ମାର୍କେଟ ହବଣି ତ ଆଗକୁ ଆହୁରି କେତେ ବି ଚେଞ୍ଜ ହବ।
ହୁଁ ଏବେ ଦିନକୁ ଦିନ ଡେଭଲପ୍ କରୁଛି ନା ଆଉ। ଆଗରୁ ବହୁତ ଥିଲା ଏବେ କିନ୍ତୁ ଅଧିକ ଉନ୍ନତି କଲାଣି।
ଶୁଣୁଛି।
ଆମ ଗାଁରେ କିଛି ଲୋକଙ୍କର ମାନେ ସେମାନେ କରେଣ୍ଟ ନେଇ ବି ପାରୁନଥିଲେ ଏମିତି ପଇସା ଅଭାବ ଥିଲା କିନ୍ତୁ ଧୀରେ ଧୀରେ ସେ ପରିସ୍ଥିତି ବି ତାଙ୍କର ବଦଳିଲାଣି। ଏବେ ସବୁଆଡେ କରେଣ୍ଟ ନେଲେଣି। ସମସ୍ତେ ଆଗରୁ ଚାଳ
ଆଗରୁ ତ ଲାଇନ ଅସୁବିଧା ଥିଲା ମୁଁ ଆମଘର କଥା କହୁଛି ମୋ ବାପା ବାପା ମା ତ କୁହନ୍ତି ଯେ ସେମାନେ ଜାଣିଥିବେ ଆ ଆପଣ ଜାଣିଥିବେ ଲଣ୍ଠନ ଯୋଉ ଅ ଛି ଲଣ୍ଠନ ଲ୍ୟାମ୍ପ ଟିଭି ତ ସେଇରା ଜାଳିକି ବି ସେମାନେ ଚଳିଛନ୍ତି। ଅ ସେ ଯେତେବେଳେ କୁହନ୍ତି ମୁଁ ନାଇଁ ସେମିତି ଥିଲା ମୁଁ ଫିଲ୍ କରେ ଯେତେବେଳେ ଆମେ ଜାଣିନେ ନା ଆମେ ଜାଣିଲେ ଲାଇନ୍ ତ ବାବା ମାନେ ଯେତେବେଳେ କୁହନ୍ତି ନାଇଁ ଏମିତି ଆମେ ଚଳିଥିଲୁ ଚାଳ ଘର ଥିଲା ବର୍ଷା ଟାଇମ୍ ରେ ବି ଜାଣିଥିବ ବହୁତ ଅସୁବିଧା ସେମାନେ ବର୍ଷା ପକଉଥିବ ଘରେ। ସେ ଏଥିରେ ବି ଶୋଇଛନ୍ତି ସେମାନେ ଖିଆପିଆ କରିଛନ୍ତି। ତ ଏବେ କେତେ ତାଠୁ ଉନ୍ନତ ହେଲାଣି। ସବକାର ବି ବହୁତ ସାରା ବି ସାହାଯ୍ୟ କରୁଛନ୍ତି ତ ଘର ସମସ୍ତଙ୍କୁ ଦିଆ ହୋଉଛି। ତ ଏବେ ବହୁତ ଉନ୍ନତି ହେଲାଣି ଆଗକୁ ବି ହବ।
ବୋଲି ଆସା।
ହୁଁ।
ଆଗରୁ ମାନେ ଘର ଲୋକ କେହି କୋଠାଘର ବି କରିପାରୁନଥିଲେ ସେ ଚାଳ ଘରେ ରହୁଥିଲେ। ସେରେ ସରକାର ଯେହେତୁ ଘରୁ ଦେଉଛନ୍ତି ଆଉ କିଛି ମିଶେଇକି ଲୋକମାନେ କରି ବି ପାରୁଛନ୍ତି ହ ସେତିକି ସୁବିଧା ନହେଲେ ଲୋକ ତ ମତେ ଲାଗୁଚି କେହି କରିିବି ପାରନ୍ତିନି।
ପାରନ୍ତିନି ବା ସରକାର ବହୁତ ସାହାଯ୍ୟ କରୁଛନ୍ତି।
ତେଣୁ ଆପଣଙ୍କ ଘର କେମିତି କଣ କେତେଟା ରୁମ୍ କେମିତି?
ଆମ ଘରେ ଆମ ଘରେ ବି ଆମର ଚାଳ ଘର ଥିଲା ଏବେ ଆମେ ବାବାଙ୍କ ପରି ଶ୍ରମରେ କରିଛନ୍ତି ଘର ଦି ବଖରା ବରଣ୍ଡା କରିଛନ୍ତି। ତ ସେଇଠି ଆମେ ଜଳୁଚୁ। ଏମିତି ଦିଟା ରୁମ୍ ଥରେ ବାପା ବୋଉ ମୁଁ ଭାଇ ବଡ ଦିଦି ତାଙ୍କର ଏବେ ମ୍ୟାରେଜ ହେଇଯାଇଚି, ତ ଆମେ ଚାରି ଜଣ ଘରେ ଅଛୁ। ବାପ ବା ବାହାରେ ରହୁଚନ୍ତି। ଭୁବନେଶ୍ୱରରେ ସେ କାମ କରୁଚନ୍ତି। ପୁଅ କଲେଜ ପଢୁଚି ତା ପାଠ ପଢା ଚାଲିଚି ତ ସେ ଯିବାଆସ କରୁଚି। ଘରେ ଏବେ ବୋଉ ଆଉ ମୁଁ ଘରେ ସବୁବେଳେ ଅଛୁ।
ଓହୋ।
ଆଉ? ଏବେ ବର୍ଷା ସିଜନ ଚାଲିଚି। କେମିତି ପାଗ ଚେଞ୍ଜ ହଉଚି। ଆପଣଙ୍କ କଣ ଅସୁବିଧା ସବୁ ହଉଚି ନାଇଁ
ଅସୁବିଧା ତ ବହୁତ ହଉଚି ମାନେ ଫାଷ୍ଟ କି ସେମତି ବର୍ଷା ପାଇଁ ଘରୁ କୁଆଡେ ବାହାରକୁ ଯାଇ ହଉନି କିଛି ଗୋଟେ ଅର୍ଜେଣ୍ଟ କାମ ଖିଲା ଯେହେତୁ ଆମ ଗାଁରେ
ନିହାତି ବର୍ଷା ହଉଚ କିଷ ମାନେ ତ ଘରୁ ବି ପଦାକୁ ବାହାରିବେ ଭି ଡର। ବର୍ଷା ସହ ଯୋଉ ବିଜୁଳି ବି ମାରି ଦଉଚି, ଡର ଲାଗୁଚି।
ହଁ ନାଇଁ ଯୋଉ ଟାଉନ ଏରିଆ ମାନେକରେ ତାଙ୍କର ଏତେ କିଛି ପ୍ରୋବ୍ଲେମ ନାହିଁ। ତାଙ୍କର ସେଇ ଗାଁରେ କଣ ମେଡ଼ିକାଲ ସୁବିଧା ବି ଅଛି ଆଉ ସବୁ ପ୍ରକାର ସୁବିଧା ଅଛି। ସେମାନେ ଯାଇ ଆସି ପାରିବେ କିନ୍ତୁ ଆମର ଏଠି କଣ ହେଲା ଛଅ ସାତ କିଲୋମିଟର ଦୂ ରରେ ମେଡିକାଲ।
ମେଡିକାଲ ନିହାତି ମେଡିକାଲ କେସ୍ ତ ହଁ ଅର୍ଜେଣ୍ଟ ହେଲା ମାନେ ତମେ ବର୍ସ ଷା କଣ ବହୁତ ଅସୁବିଧା ହଉଥିବ।
ହୁଁ ବୋ ହୁତ ପ୍ରୋବ୍ଲେମ୍ ହଉଚି। ମେଡ଼ିକାଲ ଖାସ୍ କରିକି ସେ ମେଡ଼ିକାଲ ପାଇଁ ହେ ଯୋଉ ନହେଲେ କିଛି ଗୋଟେ ଅର୍ଜେଣ୍ଟ କାମ ପାଇଁ ବାହାରକୁ ଯିଆ ପାଇଁ ହେଇଯାଉ। ଏଇଗୁଡ଼ାକ ତ ବର୍ଷ ଶା ବହୁତ ହଇରାଣ କରୁଚି ଆଉ।
ହଁ।
ହଁ ଆପଣ ସ୍କୁଲ ଆପଣଙ୍କର ଛୋଟବେଳ ସ୍କୁଲ ଲାଇଫ କେମିତି ଥିଲା? ଆପଣ କେମିତି ସ୍କୁଲ
ସ୍କୁଲ ଲାଇଫ ବହୁତ ମେମୋରେବଲ୍ ଥିଲା। ଯେମିତିକି ଫାଷ୍ଟ ତ ମୁଁ ଛୁଆବେଳେ ଏଠି ରହୁନଥିଲି ଆଉ ମୁଁ ଏବେ ବର୍ତ୍ତମାନ ଯୋଉ ଜାଗାରେ ଅଛି ସେଠି ରହୁନ ଥିଲି। ମୁଁ ବାହାରେ ରହୁଥିଲି। ତାପରେ ସେଠି ମୁଁ ଛଅ ବ ହଁ ପାଞ୍ଚ ଛଅ ବର୍ଷ ରହିଲା ପରେ ଆସିଲି ଏବେ ଯୋଉଠି ଅଛି ସେଇଠିକୁ ଆସିଲି। ମୋ ଜେଜେମାଙ୍କର ଟିକେ ଦେହ ଖରାପ ହେଲା ଯେହେତୁ ମୋ ମାମା ବାବା ଆମ ଘ ଘରର ବଡ଼ ପୁଅ ଆଉ ବଡ଼ ବୋହୂ ଥିଲେ। ଯେହେତୁ ଜଣେ ଶାଶୁଙ୍କର ଦେହ ଖରାପ ହେଇଚି କେମିତି ବଡ ପୁଅ ବୋଉ ଘ ଯୋଉ ବାହାରେ ରହିପାରିବେ କି? ତ ସେଥିପାଇଁ ଆମେ ଆସିଲୁ। ଆସିଲା ପରେ ମୋର ଏଇଠି ପାଠପଢ଼ା ପୁଣି କଣ୍ଟିନ୍ୟୁ ହେଲା। ତ ଏଠି ଯେତେବେଳେ କଣ୍ଟିନ୍ୟୁ ହେଲା ଆ ମୁଁ ଫାଷ୍ଟେ ଅ ଆମ ଗାଁର ଆମ ଗାଁର ଦୁଇଟା ସ୍କୁଲ ଥିଲା ସେତଅଳକୁ ସେ ଦିଇଟା ସ୍କୁଲରୁ ମୁଁ ଯୋଉ ସ୍କୁଲରେ ପଢ଼ୁଥିଲି ସେଠି ଅଧିକାଂଶ ପିଲା ପଢ଼ୁନଥିଲେ ମାନେ ଏଇଟା ଏତେ ବି ବଡ଼ ସ୍କୁଲ ନଥିଲା। ଆଉ ଟିଚର ବି କେବଳ ଜମା ଦି ଜଣ ଥିଲେ ଆଉ ସେଠି କି ଆମେ ଆମ କ୍ଲାସରେ କେବଳ ଜମା ପାଞ୍ଚ ଜଣ ପିଲା ଥିଲୁ। ଆଉ ସେ ପାଞ୍ଚ ଜଣ ପିଲା ଅଧିକାଂଶ ପିଲା ଥିଲେ ଆମେ ପାଟି ତୁଣ୍ଡ ଇଏ ସିଏ ହବୁ କିନ୍ତୁ ଯେହେତୁ ଆମେ ଜମା ପାଞ୍ଚ ଜଣ ପିଲା ଆମେ ବହୁତ ମଜାମସ୍ତି କରୁ ଆଉ ଖେଳ ଟାଇମରେ ବି ଖେଳୁ କିନ୍ତୁ ବହୁତ ପିଲାଦିନ ଲାଇଫଟା ତ କେବେ ଭୁଲି ହବନି ବହୁତ ଭଲରେ କଟିଚି।
ହୁଁ। ପିଲା ଦିନରେ ତ ବହୁତ ସାରା ସ୍ମୃତି ଥିବ ଇଏ ବଡ ହୋଇ ଯେତେ ବି ସେ ଚାକିରି କରନ୍ତୁ କି ଯାହା ବିି କରନ୍ତୁ ସମସ୍ତେ ହିଁ ଜୁୁରନ୍ତି ପିଲା ଦିନକୁ ନାଇଁ ମୁଁ ବି ଛୋଟ ହେଇଯାନ୍ତି କି ସେ ସ୍କୁଲ ଲାଇଫ କୁ ଫେରି ଆସନ୍ତି କି। ସମସ୍ତେ ଚାହିଁବେ। ବହୁତ ସାରା ସ୍ମୃତି ଅଛି ସେଇ ଛୋଟ ଲାଇଫ ରେ ପିଲାଦିନୁ। ମୋ ବହୁତ ଭଲ ଲାଗେ ସମସ୍ତେ ମିସ୍ କରନ୍ତି।
ଆଉ ନିହାତି।
ହଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମର ଟିକେ ଜଏଣ୍ଟ ଫ୍ୟାମିଲି ଜଏଣ୍ଟ ଫ୍ୟାମିଲିର ବି ଏତେ ବି ବଡ଼ ଫ୍ୟାମିଲି ନୁହଁ। ତଥାପି ମୋ ମାମା ବାବା ଦାଦା ଖୁଡି ତାଙ୍କର ଝିଅ ଦୁଇ ଜଣ ମୋ ଭାଇ ଆ ମୋ ଅପା ଆଉ ଜେଜେବାପା ଯେ ଥିଲେ ସେ ଏକ୍ସପାୟାର୍ କରିଗଲେଣି ଏଇ ୱାନ୍ ମନ୍ଥ ହବ।
ଓ ବହୁତ ଦୁଃଖର କଥା।
ହୁଁ ଉଁ ଉଁ ଉଁ। ଆଉ ଜେଜେମାଜେ ଯେ ଆଗରୁ ଏକ୍ସପାଡ଼ କରିଯାଇଥିଲେ। କିନ୍ତୁ ତାଙ୍କ ଙ୍କର ସିକ୍ସ ସେଭେନ୍ ଇୟର୍ ପରେ ମୋ ଜେଜେ ବାପା ଙ୍କର ଡେଥ ହେଇଗଲା।
ଆଚ୍ଛା।
ଆଉ ଆପଣ ଗୋଟେ କଣ ଜମିରେ ଚାଷ ବାସ କରନ୍ତି?
ଆମର ତ ବାରିରେ ଆମର ଚାଷ କରିକି ସବୁ ପନିପରିବା ଲଗେଇ ସୁ ଭିଣ୍ଡି ଜହନୀ ସାରୁ ହଳଦୀ ଝୁଡଙ୍ଗ ବୋଇତାଳୁ ସବୁ ବର୍ଷା ଦିନଆ ସବୁ ପନିପରିବା ଯୋଉ ସବୁ ଲାଗେ। କାକୁଡି ଏମିତି ଅନ୍ୟାନ୍ୟ ବହୁତ ସାରା ସବୁ ବାରିରେ ଲଗେଇଚୁ। ଆମର ବି ବିଲ କାମ କରୁ ମାନେ ଚାଷ ଯୋଉ ଜାଣିଥିବେ ଧାନ ଚାଷ। ସେଇ ଧାନ ଚାଷ ପାଇଁ ମାନେ ଆମର ଗ ତଳି ପକେଇବା ଆଜି ପ କେଇଥାନ୍ତୁ ବର୍ଷା ତ ଜୋର ହଉଚି ହୁଁ ତାପରେ ବି ବାପା ଘରେ ନାହାନ୍ତି ତ ଆଜି ପକେଇ ପାରିଲୁନୁ ଆମେ ଧାନକୁ ବି ଯି ଗଜା କରିକି ରଖି ସାରିଲେଣି ଖାଲି ତଳେ ପଡିଯାଇପାରେ। ଆମର ଚାଷ ଜମି ଏମତି କରୁ। ବାପା ଆଜି ଆସିଥାନ୍ତିେ ଯ ବର୍ଷା ତ ଜୋର ହଉଛି କାଲି ଯଦି ସକାଳୁ ବାହାରିକି ଆସିଥିବେ ତ ଆସିଲେ ପକେଇବୁ ଆଉ।
କାଲି ଆସିଲେ ଆଉ ପୁଣି କାଲି କେତେବେଳେ ନେବେ ପକେଇବା ପାଇଁ ଲେଟ୍ ହବନି?
ସକାଳୁ ଯଦି ଆସିଥିବେ ଭାରି ତ ପରେ ସୁଦ୍ଧା ପହଞ୍ଚିଯିବ
ଓହୋ। ବିଲରେ ଆଉ କଣ କରନ୍ତି ନା କେବଳ ଏଇ ଧାନ?
ନାଇଁ ନାଇଁ ଖାଲି ଧାନ ହିଁ ଗରୁ ଅଛି ଗରୁନୁ ଯାହା ଆମ ବାାରିରେ ଯୋଉ ସବୁ। ଏଇ ପନିପରିବା ଲଗଉ। ତ ବର୍ଷା ଦିନେ କିଛି ଅସୁବିଧା ନାହିଁ ଆମର ମାନେ ପରିବା ପତ୍ର ର।
ବର୍ଷା ଦିନ ତ ଲୋକ କୁହନ୍ତି ଯେ ଆଗୁଆ ଯେଉ ଯେମିତି ପିମ୍ପୁଡି ଶିଖୀ। ରଖବା କଥା ସେ ଯେମିତି ତା ଖାଦ୍ୟ ସଞ୍ଚୟ କରି ରଖ।
ବାସ୍ ସତ କଥା ହୁଁ।
ଆଉ ମଣିଷ ବି ସେମିତି କୁହନ୍ତି ନାଇଁ ବର୍ଷା ଦିନ ଆସିଲାଣି ଚାଉଳ ହେଇଗଲା। ଆଉ କିଛି ଡାଲି ବି ରଖିଦେଇଥାଉ କିଛି ନଥିଲେ ଖାଲି ତ ଡାଲି। କରିକି ବି ଖାଇ ଦେଇେଇ ପାରିବୁ ନା।
ପାଚିଲି ମାର୍କେଟ ଯେ। ୁ ଆମର ବହୁତ ଟିକେ ଦୂର ଅଛି ତ ସବୁ ଜିନିଷ ଆମେ ଆଗୁଆ କିଣିକି ରଖିବାଟା ହିଁ ଭଲ। ଉଁ ବର୍ଷା ହଉଛି ଯେତେବେଳେ ବାହାରି ପାରିବାନି ଘରୁ ଘରେ ଛୋଟ ଛୋଟ ପିଲା ତାଙ୍କୁ ପୁଣି ଖାଇବା ପାଇଁ। ଠିକ ଟାଇମ ରେ ଦେବାକୁ ପଡିବନି ନାହିଁ।
ହୁଁ ଆଉ ନହେଲେ ଗ୍ୟାସ କାଠ କି ଯଦି ପତ୍ର ଜାଳୁଥିବେ ପତ୍ର। ର ଏହି ସବୁ ଆଗୁଆ ସେଫ୍ଟି ପାଇଁ ରଖିଦିଅନ୍ତି ନା ଆଉ ସେତେବେଳେ ବର୍ଷା। ସେତେବେଳେ ଖୋଜୁଥିବେ ମୁଁ କେଉଠୁ ପାଇବି। ଆପଣଙ୍କର ବିକଣଦେହ ଭଲ ନା ନାହିଁ?
ଦେହ ଭଲ ଅଛି।
ଆହାଆପଣ ଗୋଟେ ସେମିତି କଣ ରଖିଛନ୍ତି? ଏ ବର୍ଷା ଦିନ ପାଇଁ ଜାଳିିବା ପାଇଁ।
ହଁ ଆମର ତ ଗ୍ୟାସ୍ ଅଛି ଗ୍ୟାସ୍ ଅଛି କାଠ ବି ବାପା ଏବେ ଆଣିକି ଯାଇଛନ୍ତି କାଠ କାଠବି ଅଛି ସୁବିଧା ଅଛି।
ତାହେଲେ ଆପଣ ବର୍ଷାକୁ କିଛି ଡରୁ ନାହାନ୍ତି ତାହେଲେ ଆପଣଙ୍କ କିଛି ପ୍ରୋବ୍ଲେମ୍ ହବନି ବର୍ଷା।
ପ୍ରୋବ୍ଲେମ ନାଇଁ କଣ ସମସ୍ତଙ୍କ ବର୍ଷା ଦିନ ପ୍ରୋବ୍ଲେମ୍।
ଆପଣଙ୍କର ଏବେ ସିନା ଯେଉଁ ଲ
ପରେ କରୁଚି ଆପଣ ଯାନ୍ତ୍
ଆଚ୍ଛା ହଉ, ଠିକ୍ ଅଛି।